ହ୍ୟାଲୋ।
ହାଲ ହଁ ହେଲା ହଁ ହେଲା। ସବୁବେଳେ ନନ୍-ନନ୍ଭେଜ ଖାଏ ନା କଣ?
ହୁଁଁ। ନାଇଁ ନାଇଁ ସେ ଦହି ଭାତ ଖାଏ। ଆଉ ମାନେ ଯେତେବେଳେ ହୁଏ ମୁଁ ତାକୁ ସି ସିଜା ବି ଦେଇଦିଏ ମାନେ କଖାରୁ ଭଣ୍ଡା କଦଳୀ ଏମିତି ସବୁ ସିଝେଇକି ପରିବା ବି ଦିଏ। ଗ୍ରାଇଣ୍ଡିଙ୍ଗ କରିକି ଏମିତି ଯେମିତି ଛୁଆ ମାନେ ଖାଆନ୍ତି ସେମିତି ଖାଇବ। ତାପରେ ଗୁରୁ ଯାହା ଟିକେ ଚିକେନ୍ ଭାତ କି ମଟନ୍ ଭାତ। ମଟନ ଭାତ ହେଲେ ସେ ଗାଁଉ ଗାଁଉ କରି ଖାଇଦବ ମାନେ ଆର କଣ କହିଲ ଖାଇବାରେ ଲୋଭ ନାହିଁ। ଇଏ ମାନେ ଯାହା ଖୁଆଇଲେ ଖାଇବ। ମାନେ କିଛି ତା ଆଗରେ କିଛି ଥୋଇଦେଲେ ସେ ଖାଇବନି। ଯାହା ଖୁଆଇଲେ ଖାଇବ ଜବରଦସ୍ତ ଣି ତାର ଖାଲି ମଟନ ଟା ଦେଖିଲେ ମଟନ ଟା ଏମତି ଆସେ ନା ବେଳେବେଳେ ମ ମଟନ ଆସିବ ନା ସେଥିପାଇଁ ସେଇଟାକୁ ଅନେଇଥିବ ଖାଇବାକୁ। ନ ହେଲେ ଆଉ କିଛି ଚିକେନ ଫିକେନ୍ ତାର ତ ଡେଲି ଆସିବ ନା। ସିଏ ଜମା ସେତେ ଖାଇବନି। ତାକୁ ଗ୍ରାଇଣ୍ଡିଙ୍ଗ୍ କରି ଦେଲେ ଖାଇବ ଜବରଦସ୍ତି ନହେଲେ ନାଇଁ।
ହଁ ହଁ।
ଆଉ ତମ ପୁଅ କୁ କେତେ ବର୍ଷ?
ଝିଅ ଝିଅ ମୋର। ଝିଅ ଏ ଏବେ ବର୍ଷେ ତିନି ମାସ ହବ।
ହଁ ତାର ବି କାମ କରୁଥିବ ନା ନାଇଁ ସେମ୍ତି ପୁରା ସେମ୍ତି।
ହଁ ବା ତାର ବି କରିବାକୁ ପଡ଼ୁଚି। ଘରର କାମ ଏଇନେ ସରିଲା ସବୁ ବାସନମଜା, ରୋଷେଇ ରୋଷେଇ ଶାଶୁ ମିଶିକି କଲୁ। ପୋଛା ପୋଛି କରିଲୁ। ରୋଷେଇ ଘର, ବାସନ ମାଜିକି ଆସିଲି। ତାକୁ ଖୁଆଇଲି। ତାକୁ ଅଧା ଖୁଆଇଛି ଆଉ ଅଧା ଅଛି। ସେ ଜମା ଖାଉନି। ଖାଇଲା ମାନେ କାନ୍ଦିବ।
ତାକୁ ଶୁଆଇ ଦେଇ ଗୋଡରେ ଖୁଆଉନ।
ସେ ବାନ୍ତି କରିଦଉଛି।
ଓହୋ ତାକୁ ତାହେଲେ ବୁଲେଇ ବୁଲେଇ ନହେଲେ ଖୁଆଅ ଦେ
ବୁଲି ଏବେ କଥା ଆଣିଥିଲି କହିବାକୁ କାନ୍ଦିଲା ଯେ ମୁଁ ତାକୁ ପଠେଇଦେଲି ଗୋଟେ କ ଖାଇସାର ତାପରେ ଏଇଟାକୁ ନେଇ ଖୁଆଇଦେବି।
ହୁଁ।
ପରିଶ୍ରମ ଖୁଆଇଥିବ ପୁରା ସବୁ ବାନ୍ତି କରିଦବ।
ଖୁଆଇଦବ ତା ପିଠି ଟିକେ ଥାପୁଡି ଦବ।
ହଁ ଗ୍ୟାସ୍ ହେଇ ଯାଉଚି।
ଗରମ ହଉଚି ଖରାକୁ ତା ଦେହ ପୁରା ଖରାପ ହଉଛି ଝାଣ୍ଡା ବାନ୍ତି ଖାଲି ହେଇଯାଉଚି।
ତାକୁ ବି ମୁଁ ଥାପୁଡିବି ଶୋଇ। ଖାଇକି ପେଟ ଦେଖିକି ଶୋଇବ ତା ପେଟକୁ ଥାପୁଡା ହବ ନହେଲେ ତାକୁ ପିଠେଇ ପକେଇି ଥାପୁଡିମୁ। ଆରେ ଇଏ ବି ଛୁଆଟା ଇଏ ବି ଦି ବର୍ଷ ଇଆ ଆ ଆର ହାଇଟ୍ ଛୋଟ ନା କମିର ମାନଙ୍କ ହାଇଟ୍ ଛୋଟ। ତାଙ୍କର ବି ବେଶୀ ହଜମ ହୁଏନି ଆ ପାଇଁ ଡେଲି ମେଡିସିନ ଥାଏ। ମାନେ ତାଙ୍କର ଡେଲି ରୁଟିନ ବାଲା ମେଡିସିନ ଥାଏ ହଜମ ପାଇଁ ସେଇଗୁଡା ଦିଏ। ହୁଁ ସେଗୁଡା ଦିଏ। ଆଉ ଏମିତି ସାପୁଡ଼ି ଦଉଛି ଏବେ ଏବେ ଆଉ ବେଶୀ ମେଡିସିନ ଦଉନି ବେଳେ ଅଧେ ଦେଇ ଦଉଛି ଯେତେବେଳେ ଦହି ପହି ଖାଉଚି ଯଦି ଗ୍ୟାସ୍ ହବ କି କଣ ଦେଇଦିଏ କି ମଟନ ଖାଇଲେ କଣ କହିଲ ହଜମ୍
ହଜମ୍ ହବନି ହୁଁ ଓହୋ ଫଟ ଉଠିବ ବେଧେ ନା? ଫଟ ବଠେଇବ ତାକୁ।
ହଁ ହଁ ଏଇ ପୁଅ ଟା।
ଓହୋ
ହୁଁ।
ହୁଁ ଭଲ କେୟାର ନନେଲେ ଭଲସେ କର। ଆରେ ମାନେ ବଡ଼ ହେବେ କେମିତି ସମସ୍ତଙ୍କର କେୟାର ନବାକୁ ପଡିବ ହୁଁ।
ହଁ ଆରେ ଆଉ କଣ ଇାକୁ ସେମିତି ରାଜା ବେଟା ଘରେ କିଏ ଖାଉ କି ନ ଖାଉ ଆ ପାଇଁ ଆସିବ। ମାନେ ଘରେ ସମସ୍ତେ ତା ପାଇଁ ମାନେ କିଛି ନାହିଁ ସିଏ ସିଏ କଣ ଭାବୁଛ କହିପାରିବନି ସିଏ ସବୁ କହିପାରିବ। ମାନେ ଏସିି ଦରକାର ଥିବ। ସେଏ ଆସିକି ଏଇ ଘରେ ବସିବ ନହେଲେ ସେ ଘରେ ଥିବ ଫ୍ୟନ୍ ଲାଗିଥିବ ଯଦିବି ଷ୍ଟା ଫ୍ୟାନ୍ ଯାହାବି ସେଇଠି ବସିବ ରାମ୍ପିବ ଖଟକୁ ତାକୁ ଗରମ ଲାଗୁଚି। ଷ୍ଟାଣ୍ଡ ଫ୍ୟାନ୍ ଆଗରେ ବସିକି ରାମ୍ପିବ। ଚିଲେଇବ କହିବ ଚାଲ ମତେ ହୁଁ ସେ ସେ ତା ମୁଁ ଜାଣିଛି ମୁଁ ଘରେ କହିଦେଏ କି ସେ ଏହା କହୁଚି ସେଆ କହୁଚି। ଏଆ ବୁଝ ସେମିତି କହିଦେବି ସେମାନେ ସବୁ ବୁଝିବେ ମୋ ବା ପୋକ ହେଲେ କିଛି ନାହିଁ କିନ୍ତୁ ପାଣି ତାର ଯଦି ତାଟିଆରେ ନଥିବ ବେଳେ ଅଧେ। ତାର ଷ୍ଟିଲ୍ ଇଭେନ୍ ଏଇ ପ୍ଲାଷ୍ଟିକ୍ ତାଟିଆ ତାର ସେ ଛୋଟିଆ ଟା ଖାଇ ତାର ବି ସେଇ ନର୍ମାଲ ତାଟିଆ ଆମର ଏମିତି ବାଧ କରୁନି। କି ଏମିତି ତାର ଅଲଗା ତାଟିଆ ଆମେ ଏମିତି ଅଲଗା ତାଟିଆ ରଖୁନା ହଁ। ତାପରେ ଏମିତି ସିଏ ତାଟିଆ ଯୋଉ ପାଣି ପିଇବ ସେଇଟା ଟିକେ ପତଳା ବେଲା ରଖାଯାଇଚି। ସ୍ଟିଲ ବାଲା କି ପ୍ଲାଷ୍ଟିକ ବାଲା ପ୍ଲାଷ୍ଟିକ। ସେଇଟା ସିଏ ପିଇବ ଯେତେବେଳେ ପାଣି ନଥିବ ନାକରେ ଠେଲିବ। ନା ନାକରେ ପେଲିବ ତାକୁ ପାଣି ଦେଇବେ ସେ ପିଉଥିବ ନା ହୁଁ ଖାଲି ଏମତି ଜୀଭର ନହେଲେ ଚାଟିବ ତଳ ତୁଳଆ ଥିବ ପାଣି ସରି ଯିବ ଚାଟିବ କି ତାକୁ ପାଣି ଦରକାର ଆହୁରି ସେ ପିଇବ ଏମତି ହୁଁ ଖାଇ ଖ ଖାଇବାକୁ ତାକୁ ନଦିଅ ସେ ଏମିତି ଭୋକିଲା ପକେଇ ଦେଲେ ବି ସିଏ କିଛି କହିବନି। ତାକୁ ଖାଇବାରେ ଜମା ଲୋଭ ନୁହଁ ଯାହା ଥୋଇଦଲେ ବି ତା ପାଇଁ ତାକୁ ଲୋଭ ନୁହଁ
ଭଲ ଜଣେ ଜଣ ଅଛନ୍ତି ଖାଲି ନନଭେଜ ଖାଇବା ପାଇଁ ମାନେ
ହଁ ସେ ଖାଲି ମଟନ୍ ଟା କ ମଟନ୍ ଟା ସବୁ ଟାଇ ତ ଆସିପାରେ ନା ବେଳେଠୁ ଆସିଲେ ସେଇଟା ଖାଲି ଭଲସ ଖୋଜିବ ଆଉ କିଛି ବେଶି ଖୋଜିବନି।
ଭଲ ଏମିତି ଭଲ।
ହଁ କିନ୍ତୁ ମୁଁ ତା ପାଇଁ ଚିକେନ ନେଇ ଆସେ ଏମତି ପଚାଶ ଟଙ୍କା ହେଲେ ପାଞ୍ଚଶହ ଗ୍ରାମ ର ଅ ଏମିତି ହେଲେ ତାକୁ ସିଝେଇକି ତାଙ୍କୁ କେବଳ ସିଝା ଦେବି ନା ତାକୁ ଏମତି ସିଝେଇକି ଦେଇଦିଅ ସିଝେଇକି ଭାତରେ ଗ୍ରାଇଣ୍ଡିଙ୍ଗ କରିକି ଏବେ ଦବାକୁ ପଡୁଛି ସେମିତି ତ ଖାଲି ଖାଉନି କରାଟ ଆଉ ବେକ ଆଣେ।
ହଁ ହଉ କିଛି ହଁ ଗ୍ରାଇଣ୍ଡିଙ୍ଗ କରିଲେ ଖାଇଦେବେ ଆଉ। ବାହାରକୁ ସବୁ ଦିନ ବୁଲେଇବାକୁ ନିଏନା।
ହଁ ଏମିତି ମାନେ ବାହାରକୁ ଏମତି ନାଇଁ ତମେ ଜାଣିନ ଷ୍ଟାଡିୟମ ନ ପ୍ରାୟ ସେଭଳି ସବୁ ଯାଆନ୍ତିନି
ହଁ ହଁ ହଁ ହଁ।
ହଁ ଇଆଡେ ଅଛି ନା ସେଇଆଡେ ଆମେ ଯାଉ ଆକୁ ନେଇକି କାହିଁକିନା ଖୋଲା ପଡିଆ ଫଡିଆ ମୁଁ ତାକୁ ନେଇକି ଯାଇକି ପୁରା
ହଁ ସେଇୟା ନାଇଁ ସବୁ ଦିନ ସନ୍ଧ୍ୟା ଆଳେ ଯୋଉ ସମସ୍ତେ ନିଅନ୍ତି
ସନ୍ଧ୍ୟାବେଳେ ତ ସନ୍ଧ୍ୟାବେଳେ ସବୁବେଳେ ବୁଲୁଛି ସ କାଳେ ଏବେ ଦିନରେ ରହିକିନା ଦିଟା ସାଢ଼େ ଦିଟା ବେଳକୁ ସେ ଯିବ। କା ବୁଲିକି ଶୁଶୁ ନ କଲା ଯାଏଁ ସେ ଖାଇବନି ଯେତେଥର ଖାଇବ ସେତେଥର ଶୁଶୁ କରିବ ସକାଳୁ ଆଗେ ଉଠିକି ସ୍କୁଲ ଯିବ ମୁଁ ଆଖି ମୁହଁ ଧୋଇବି ମୁଁ ନିଜେ ଦଶଟାରୁ ଉଠିକି ଆଖି ମୁହଁ ଧୋଇବି। ଧୋଇ ସାରିକି ତାକୁ ବୁଲେଇବି ସିଏ ଜାଣିଛି ଆଖି ମୁହଁ ମୁଁ ଧୋଇବି ମାନେ ସରିଲା ମୋ ପଛେ ପଛେ ଆସିବ ଫିତା ବାନ୍ଧିବ ଚାଲିବ ବୁଲିକି ଆସିବ ତାପରେ ଖାଇବ। ପୁଣି ଦିନ ଯାକ ଶୋଇବ ଖେଳା ଖେଳି କରିକି କାହାର ରବର ବ୍ୟାଣ୍ଡ କାହାର କ୍ଲଚର୍ କ୍ଲିପ୍ ଫ୍ଲିପ୍ ଧରି କାମୁଡିବ। ହଁ ଏମିତି କାମୁଡିବ ତାକୁ ତା ପାଇଁ ଯେତେ ଖେଳଣା ଆଣ ତା ପାଇଁ କିଛି ନୁହଁ। ଏମିତି କ୍ଲଚର ବୋତଲ୍ ତାପରେ ଜରି ଏଇଭଳିଆ ସବୁ କାମୁଡିବ ସେ କାମୁଡି ଦେଲା ପରେ ତାପରେ ବସିକି ଖଟ ରାମ୍ପିବ ନହେଲେ ତଳ ରାମ୍ପିବ। ରାମ୍ପିକି ଟିକେ ଥକେଇକି ପାଣି ପିଇଦେଇ ଶୋଇପଡିବ। ସେମିତ ସୋଇପଡେ ତା ପରେ ଦିଟା ବେଳୁକୁ ଉଠିବ ଦିଟା ବେଳୁ ଉଠିକି କା ମାନେ ତାକୁ ବୁଲେଇକି ଆଣିବି ଯାହାବି ତାର କଲେ ତାପରେ ପୁଣି ଶୋଇବ। ସି ଇଏ କଣ କମ ମାନେ ଏଡିକିଟା ହେଇକି ପାଣି ପିଇବ ତାକୁ ବହୁ ଶୁଶୁ ଲାଗେ ମାନେ ଅଧଘଣ୍ଟା ମତେ ବୁଲେଇବ ଖରାରେ ହେଇକିନା। ଏବେ କିନ୍ତୁ ହଁ ଶୀତ ଦିନ ଟା ମତେ ବହୁତ ଅଧଘଣ୍ଟା ଖଣ୍ଡେ ବୁଲାଏ। କିନ୍ତୁ ଏବେ ମତେ ବୁଲଉନି ଦି ମିନିଟ୍ ବୁଲେଇକି ପଳି ଆସୁଛି ତାକୁ ବି ଖରା କାଟୁଛି ନା। ଦୌଡିକି ଆସିବ ମାନେ ଜମା ରହିବନି ଦୌଡିକି ଆସିବ ଏସି। କାହିଁକି ନା ଇଏ ଜମା ଖରା ମାନେ ଏସି ଇଏ ମାନେ ଏସି ବିନା ଇଏ ବି ଜମା ରହିପାରେନି କାହିଁକି ନା ଆକୁ ଜୋ ମାନେ ଆଖି ଏମିତି କେବେ କହେନି, ଏଇ ଘରେ ଯେତେବେଳେ ବସିବ ମାନେ ମୁଁ ଏସି ଲଗେଇଦେବି। ଯାହା ବି ହେଇଯାଉ ମୁଁ ଏସି ଲଗେଇଦିିଏ ମାନେ ମୁଁ ଘରେ କହି ଯେ ଘରେ ବି ଜାଣିଛନ୍ତି କି ଉଁ କାହାକୁ ଥଣ୍ଡା ହଉ କି ନ ହଉ ଆ ପାଇଁ ଏସି ଟା ଲାଗିବ। କି ବାହାରକୁ ଯିବ ମାନେ ଏସି ଟା ଲାଗିବ ଏସି ଲଗେଇ ଦେଲେ ଇଏ ବାବୁ ଶୋଇବେ।
ହୁଁ ହୁଁ।
ହୁଁ ଏସିି ଲଗେଇଲେ ଆଉ କିଛି ଦରକାର ନାହିଁ ଆ ନହେଲେ ଆମେ ଦରକାର ତାକୁ। ବସ ମୋ ପାଖରେ।
ସବୁବେଳେ ରହିବାକୁ ପଡୁଥିବ ଯାହାହେଲେ ଜଣଙ୍କୁ ଘରେ ନା।
ହଁ ମୁଁ କୁଆଡେ ଯାଉନି ତ, ଇଏ ଆସିଲା ପରେ ମୁଁ ଆଉ କୁଆଡେ ଯାଉନି ମାନେ କାହିଁକି ନା ମୁଁ ତାକୁ ଖୁଆଏ ପିଆଏ ନା ଆଉ ଘରେ କେହି ଖୁଆଇ ପିଆଇ ପାରିବେନି। କାମୁଡିିବ, କାମୁଡିବ ଖାଲି ଦା ଦାନ୍ତ ଦେଖେଇବ, ଦାନ୍ତ ଦେଖେଇବ କାମୁଡି ପାରିବନି ଘରେ ଟିକେ ଡରିଯିବେ କି ଏଇ ଦାନ୍ତ ଦେଖ ଦେଖଉଚି ଡରିବା ମାନେ ସେମିତି ନୁହଁ ଯେ ଖୁଆଇ ପାରିବେନି ଯଦି ବି ହଁ ଖୁଆଇ ପାରିବିନି ଯଦି ମୋ ଛୁଆଟା ଭୋକିଲା ରହିବ, ମୋର ନ ବୁଲିଲେ କଣ ହଉନି ମୁଁ ତ ଏଠି ଖାାଉଛି ସେ ସେଠି ଖାଇବି ଖାଲି ଏ ପରିବେଶ ସେ ପରିବେଶ ଟିକେ ଅଲଗା ଦେଖିବା କଥା। ହେଲେ ତ ମୁ ଏଠି ଖାଉଛି, ସେଠି ଖାଇବି ମୋ ଛୁଆକୁ ନ ଖୁଆଇକି ମୁଁ ସେଠି ନିଜେ ଖାଇବି କଣ ପାଇଁ। ମୁଁ କିନ୍ତୁ ଆମ ଘରେ ପ୍ରଥମେ ଇଏ ଖାଇବ ତାପରେ ଯିଏ ଖାଇବେ।
ଓହୋ ହୋ
ଛି ଆକୁ ମୁଁ ଖୁଆଇ ସାରିବି ତାପରେ ସମସ୍ତେ ଖାଇବେ।
ସାଙ୍ଗେ ସାଙ୍ଗେ ଖାଉଚି ନା କେତେ ସମୟ ଲାଗୁଚି?
ଉଁ ନାଇଁ ସିଏ ଯଦି ଭଲ ସେ ବୁଲିକି ଆସିକି ସୁଷୁମୁଷୁ କରିଥିବ ତା ମୁଡ୍ ଟା ଟିକେ ଠିକ୍ ଥିବ ଖାଇଦବ। ଆଉ ଯଦି ଭଲସେ ନଥିବ ତାହେଲେ ଏମତି ଇଏ ଟିକେ କୁର୍ମି ଓ ଔଷଧ ଟା ଏଇ ଏଇ ମାସରେ ଟିକ ଏପଟ ସେପଟ ହେଇଗଲା ମାନେ କଣ କହିଲି ଛୋଟିଆ ଟା ମୁଁ। ବଡ ମେଡ଼ିସିନ୍ ଟା ସେଇଟା। ତାକୁ ମୁଁ ଫାଳ ଫାଳ କରିକି ସିଏ କହିଲେ ମୋତେ ତା ଓଜନ ହିସାବରେ ଗୋ ଫାଳେ ଦେଇଦବ ଆଉ ଦି ଦିନ ଛାଡିକି ନହେଲେ ଗୋଟେ ଦିନ ଛାଡିକି ଆଉ ଗୋ ଆଉ ଫା ତା ଦେଇଦେବ ହେଲା, ମୁଁ ସେମିତି କଲାବେଳକୁ ମାନେ ସିଏ ତ ସେମିତି ତାକୁ ମେଡ଼ିସିନ ଦେବା ବହୁତ୍ କଷ୍ଟ। ତାକୁ ଯାହା ହେଲେ ଗୋ ଖାଇଆ ଟା ଖୁଆଇ ଖୁଆଇ ମିକ୍ସଚର କି ଯାହା ବି ଗୋଟେ ଖୁଆଇ ଖୁଆଇ ଜିନିଷଟେ ତା ଭିତରେ ଦେଇଦେବି। ଆଉ କୁର୍ମି ମେଡିସିନ ଟା କଣ କହିଲ ତିନି ଘଣ୍ଟା ଖାଲି ରହିବ ପେଟରେ ମାନେ କୁର୍ମି ଗୁଡା ମରିବେ। ସେମିତି ଅଛି ହୁଁ ମୁଁ ତାକୁ ଆଳୁ ଚଟୁଣୀ ଭିତରେ ପୂରେଇକି ତା ପାଟିରେ ଗେବି ଦେଇଥିଲି। ସିଏ ଖାଇ ଦେଇଥିଲା ସିଏ ଆଳୁ ଚଟଣି ଭିତରେ ଯାଇଚି ତାର କଣ ହଜମ ହେଇଥିବ ହେଇଥିବ। ତାପରେ ଆଉ ଦି ଦିନି ଛାଡିକି ଦେଲା ବେଳକୁ ଅଁ ଧୀରେ ଧୀରେ ହେଇକି ଯୋଉ ମଲେ ସିଏ ତାପରେ ବି ଏଇକିନା ଦୌ-ଦୌଡୁଛି ଖାଲି ପିଚା ମାଡିକି ବସି ଯାଉଚି ତାର ବୋଧେ ଏବେ କାମୁଚିକି କଣ ସେ ରାଗୁଛି ମାନେ ନିଜେ ନିଜେ କିଛି ଖାଉନି ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିକି ଦବାକୁ ପଡୁଚି ନହେଲେ ସେ ଯାହାହେଲେ ଭାତ ହଉ ଚିକେନ ହଉ ଟିକେ ଭାତ ଟା ଚକୁଡି ଦେଲେ ସେ ଖାଏ ଏବେ ଗ୍ରାଇଡିଙ୍ଗ କରିକି ଦବାକୁ ପଡୁଚି ଆଉ କୁର୍ମି ହେଲେ ବା ଖାଇବେନି।
ଟ କାଟିବ ଖାଇବେନି ହଁ
ହଁ ପେଟ କାଟିବ ସେ ପିଚାରେ ତାର ସଲ ସଲ ହଉଛି ନା ସେ ଖାଲି ଦୌଡିକି ବସିଯିବ ହୁଁ ହୁଁ ସେମିତି ହଉଛି ଆଉ ଏଇ ମାସ ଏଇ ମାସ ଟା ଦେଇଛି ନା ଆଉ ତାଙ୍କୁ ଆଉ ଗୋଟେ ମାସ ପରେ ନ ଲେ ଦେଇଦେବି ଭାବୁଛି ଆଉ ତିନି ମାସ ଦବା କଥା ଦେଖିବା ଗୋଟେ ମାସ ହଁ
ବି ସେ ହୁଁ
ସେମିତି ଅଛି ଏବେ ପିଲାମାନଙ୍କ ଚାଲିଛି ଆମ ପିଲାମାନଙ୍କର ବେଶୀ ଚାଲେନି
ହୁଁ ତମେ ଖାଉଛ କେତବେଳେ ଲଞ୍ଚ କରୁଛ କେତେବେଳେ
ମୁଁ ଆକୁ ଖୁଆଇସାରି ଦିଟା ସାଢେ ଦିଟା ପରେ ଖୁଆଇକି ଖଇବି ଖାଇବି
ଓ ଆଉ ଦିନରେ ଶୋଉଛ ନା ଶଉନ
ନା ମୁ ଶୋଇପାରେନି ଯଦି ବି ସେ ମୁଁ ଏବେ ମୋ ନୋଟ କମ୍ପ୍ଲିଟ୍ କରିବାର ଅଛି ନା ମୁଁ ଏବେ ଯାକ କରୁଛି ଆଉ କିଛି କରୁନି ସିଏ ଦିନରେ ଯଦି ଶୁଏ ତାରି ପାଖରେ କାହିଁକି କହିଲ ସିଏ କହୁଚିବା ସିଏ ରୁହେନି ନା ଏକଲା ତାରି ପାଖରେ ଯଦି ଶୋଇବି ବାରଟାରୁ ସିଏ ଯଦି ଶୋଇବ ଦିଟା ଯାଏ ମୁଁ ଶୋଇ ପଡେ ଯଦି କାଁ ବା କେତେବେଳେ ନହେଲେ ମୁଁ ସେମିତି ଶୁଏନି ସବୁବେଳେ
ହଉ ହଉ ହଉ ତାହେଲେ ହଉ ରଖିଦିଅ ମୁଁ ଝିଅକୁ ଖୁଆଇକି ଆସିଲେ ମେସେଜ କଲେ କରିବ ନହେଲେ ସନ୍ଧ୍ୟାବେଳେ ହେଲା
ହଁ ହଁ ହଉ ହୁଁ ହୁଁ